ହାଲୋ।
ହଁ।
ହଁ ଯୋଉ ମୁଁ ଗୋଟେ ଜିନିଷ କହିବାକୁ ଚାହୁଁଛି ଯୋଉ ଆ ଆମର ଯୋଉ ନାରୀବାଦ କଥା କହିଥିଲେ ଏଇଟା ବି ଆମର ହଁ ଶାସ୍ତ୍ର ଗ୍ରନ୍ଥରେ ବି ବହୁତ କିଛି ବିଷୟରେ ଅଛି ଆପଣଙ୍କ କିଛି ଆଇଡ଼ିଆ ଅଛି ଆଁ ବିଷୟରେ?
ଉଁ କୁହ ତମେ ଦେଖିବା ମୁଁ ସେଇଠୁ ଯାଇବି କଣଟା ମୁଁ ଜାଣିଛି ନା ନାଇଁ?
ଆଚ୍ଛା। ଆମର ଶାସ୍ତ୍ରରେ କୁହାଯାଇଛି ଗୋଟେ ଜାଣିଥିବେ କି ଆଦିଶକ୍ତି ଯିଏ କି ମାନେ ଜଗତ ମାଇ ଯିଏ କି ଜଗତ ମାତା ଯାହାଙ୍କ ଦ୍ଵାରା ସଂସାର ସୃଷ୍ଟି ହେଇଛି। ଆଉ ନାରୀ ହିଁ ସର୍ବଶକ୍ତିର ଆଧାର।
ହୁଁ ହୁଁ ହୁଁ ହୁଁ।
ଆଚ୍ଛା ସେ ଏଇଟା ବି ମାନେ ଆମ ଶାସ୍ତ୍ର ପୁରାଣ ବି ଫିମିଷ୍ଟକୁ ମାନେ ନାରୀ ବାଦକୁ ବି ପ୍ରସନା କରୁଛି। ଆଉ ତମ କ୍ଷେତ୍ରରେ ନାରୀ ମାନେ ମାନେ ଆଉ କିଛି କଣ କରିଲେ କି ଯିଏ ମାନେ କି ସମାଜ ପ୍ରତି ବି ଭଲ ହବ। ଆଉ ସବୁ କ୍ଷେତ୍ରରେ ଠିକ ରହିବ ଆଉ ପୁରୁଷ ମାନେ କୋଉଟା ଠିକ କଲେ ଆଉ ମାନେ ସମାଜ ପ୍ରତି ଠିକ ରହିବ?
ହୁଁ ତ ଏବେ କହିବାକୁ ଗଲେ ବହୁତ ସମାଜ ଆମର ବହୁତ କିଛି ଚେଞ୍ଜ ହେଇଯାଇଛି ବହୁତ କିଛି ଆସିଯାଇଛି ଏବେକା ଜମାନା କଥା କହୁଛି ତ ଏବେ ଦେଖୁଥିବ ପୁଅ ଝିଅ ଆଉ ଅଲଗା ନାହାନ୍ତି ପୁଅ ଝିଅ ବି ସେମ୍ ହେଇଗଲେଣି ସବୁ ଜିନିଷରେ। କେବଳ ଲିଙ୍ଗ ଟାକୁ ଛାଡିଦେଲେ ପୁଅ ଝିଅ ସବୁ ଜିନିଷରେ ସେମ୍ ହେଇଗଲେଣି। ତ କହିବାକୁ ଗଲେ ପୁଅ ମାନେ ମାନେ ସବୁ ଚେଞ୍ଜ ହେବାକୁ ଯାଉ ଯେମିତି ଆମର ଆ ଗୁରୁ ଥିଲା ପୁଅ ମାନେ ଦବେଇକି ରଖୁଥିଲେ ଝିଅ ମାନଙ୍କୁ ପୁଅ ମାନଙ୍କର ଟିକେ ବେଶୀ ଥିଲା ତାଙ୍କର ଇଏ। କିନ୍ତୁ ଏବେ ଝିଅ ମାନେ ସେଇଟା ହେଇଗଲାଣି। ଏଣ୍ଡ କିଛି କ୍ଷେତ୍ରରେ ଦେଖିବ ଝିଅ ମାନେ କଣ କରୁଛନ୍ତି ନା ସେ ଜିନିଷର ଖରାପ ଫାଇଦା ଟା ନଉଛନ୍ତି ଯୋଉଠି କିି ପୁଅ ମାନେ ବହୁତ ବହୁତ ତାଙ୍କର ଅସୁବିଧା ହଉଛି ପୁଅ ମାନେ ଫସି ଯାଉଛନ୍ତି ପୁଅ ମାନେ ଇଏ ହୋଇଯାଉଛନ୍ତି। ସେଇ ଜିନିଷଟା ଆଖିରେ ଦେଖିବାର ଅଛି ଯେ ଭଗବାନ ଯେହେତୁ ଦିଇଟା ଜିନିଷ ବନେଇଛନ୍ତି ପୁଅ ଗୋଟେ ଝିଅ ଗୋଟେ ଦି ଜଣଙ୍କର ସବୁଆଡୁ କେବେ ବି ଆମେ ସମାନ ହେଇପାରିବାନି। କିଛିଟା ଜିନିଷ ଆମର ଅଲଗା ରହିବ କିଛିଟା ଜିନିଷ ତାଙ୍କର ଅଲଗା ରହିବ। ତ ଆମର କଣ ନା ଝିଅ ମାନେ ଠିକ ଅଛି ଆମେ ଚାହିଁବା ଆମର ସବୁ ଆମେ ପୁଅ ମାନଙ୍କ ସମୁକକ୍ଷ ହବା ସବୁ ଜିନିଷ ରହିବା କିନ୍ତୁ ଆମେ ସେଇ ଜିନିଷଟା ଫାଇଦା ନେବାନି ଦେଖିଥିବ ବହୁତ ସାରା କ୍ଷେତ୍ରରେ ହଉଛି ଫାଇଦା ନଉ ସେଇ ଜିନିଷଟା ବନ୍ଦ କରିବା କଥା ଯୋଉମାନେ ଅଧିକ ଫେମିଷ୍ଟ ନାଁ ନେଇକି ଯଉ କୁହନ୍ତି ବେଶୀ ଟିକେ ଆମ ଝିଅ ହିସାବ ରେ ଆମକୁ ଇଏ କରିବା କଥା ସେଇ ଜିନିଷ ଟା ବନ୍ଦ କରିବା କଥା। ଆଉ ପୁଅ ମାନେ ତ ଜାଣିଥିବ ପୁଅ ମାନେ ତାଙ୍କର ଫାଷ୍ଟ ରୁ ହିଁ ତାଙ୍କର ହିଁ ରହିକି ଅଛି ତ ମୋ ମତ ଟା ହଉଛି ଦି ଜଣ ସମାନ କିନ୍ତୁ ନିଜ ନିଜ କ୍ଷେ ତ୍ରରେ ଠିକ ରହିବା କଥା।
ହଁ ଆଉ ତାପରେ ମୁଁ ବି ଗୋଟେ ବିଷୟରେ କହିବାକୁ ଚାହିଁବି ଆମର ଯେମିତି କିି ଗୋଟେ ପୁଅ ପିଲା କଣ ଶାରୀରିକ ଶକ୍ତି ମିଳିଛି। ଆଉ ମାନସିକ ଏକାଗ୍ରତା ମିଳିଛି। ତ ଝିଅ ପିଲାଙ୍କର ଟିକେ ଶାରୀରିକ ଶକ୍ତି ଟିକେ କମ ଅଛି ପୁଣି ବହୁତ କମ ଅଛି ଆଉ କିନ୍ତୁ ମାନସିକ ଶ ସେ ବି ପ୍ରିୟ ଝିଅ ପିଲା ଗୋଟେ ଜିନିଷ ଫୁ ମାନେ କଁ କନି ଫୋକସ କରିବ ମାନେ ମୁସ୍କିଲ ମାନେ ତ ଅ କିନ୍ତୁ ଗୋଟେ ଝିଅ ପିଲା ଗୋଟେ ସମୟରେ ପାଞ୍ଚଟା କାମ କରିବ ତମେ ନଜର ରଖିଥିବ କି। ଗୋଟେ ଛୁଆକୁ ସମ୍ଭାଳିବା ଘର କାମ କରିବା ରୋଷେଇ କରିବା ସ ପାଖରେ ଗୋଟେ ଝିଅ ଏକା ଟାଇମ୍ ରେ କରିପାରୁଚି ସମୟ କରିପାରୁଚି ଆଉ ଗୋଟେ ଝିଅ ର ମାନେ ଏ ବିଶ୍ଵାସ ଶକ୍ତି ଟା ବହୁତ ଅଧିକ ହେଇଯାଏ ଯେମିତିକି ଭ ଲୋକ ମାନଙ୍କୁ ବିଶ୍ୱାସ ମାନେ ପୋ କାର ଅଧିକ ଝିଅଙ୍କର ନା ପୁଅଙ୍କର ଅଛି ଝିଅଙ୍କର।
ଝିଅ
ମୁଁ ଦେଖିବା ତ ବିଶ୍ଵାସ ତ ଦିଟା ଜାକ ଯଦି ଗୋ ଟେ ଟା ପୁରା ମିଳିତ ରଖିବେ ତ ସେଠି ଠିକ୍ ରହିବ ତ ଏଇଥିପାଇଁ ଆମକୁ ମାନେ ଝିଅ ପିଲା ପୁଅ ପିଲା ହିସାବରେ ଅଲଗା କରିଛନ୍ତି ତମୁକୁ କିଛି ଅଲଗା ମାନେ ମଲ୍ଟି ଟାସ୍କିଙ୍ଗ ର ମାନେ ଆବଲିଟି ମିଳିଚି ଆମୁକୁ ମାନେ ଏକ୍ସଷ୍ଟ୍ରା ପାୱାର ଆଗ୍ରେଶନ ର ଆବିଲିଟି ଟା ମିଳିଛି।
ସବୁଠୁ ଉଁ ମୁଖ୍ୟ ଜିନିଷ ହେଲା ବୁଝିବାର ଅଛି ଉଁ ଲୋକ ଟିକେ ବୁଝୁନାହାନ୍ତି ଜିନିଷ।
ଆଛା ସିଏ ଗଲା ଆଉ ଗୋଟେ ବି ତମେ ବର୍ତ୍ତମାନ ସମାଜରେ ଦେଖୁଥୁବ। ଆ କିଏ କେମିତି ମାନେ ପୁଅ ବି ଅ ଏମିତି ଅ ଇଏରେ ଅଛନ୍ତି ଝିଅ ବି ଏଇ କେସରେ ବି ଅଛନ୍ତି ଲୁଣ୍ଠନ କରିବା ମାନେ କାହାକୁ ମିଛ ପ୍ରତିଶ୍ରୁତି ଦେଇକି ତାକୁ ମାନେ ଏ ଇଏ କରିଦବା। ମାନେ ଧୋକା ଦବା କିମ୍ବା ଛାଡିଦବା ଏଇସବୁ ଜିନିଷ ବି ଅଛି ଚାଲିଚି ବ ତଆନେ ବହୁତ ବାଗରେ ଚାଲିଚି। ଏଥିପାଇଁ ରାଇଟ୍ସ ବି କିଛି କହୁନି କାରଣ ପୁଅ ପିଲା ଯଦି ଏମିତି କରିବ ତ ତା ପାଇଁ ରାଇଟ୍ସ ଅଛି କି ଏ ଝିଅ ପିଲା ଏଲିଗେସନ ଲଗେଇ ତାକୁ ଇଏ କରି ଝିଅ ପିଲା ଯଦି କଲା ସେମିତି କିଛି ରାଇଟ୍ସ ତ ବର୍ତ୍ତମାନ ସୁଧା ହେଇନି କି କିଛିଟା ରାଜ୍ୟରେ କରାଯାଇଛି କିଛିଟା ଜାଗାରେ ହେଇଛି କିନ୍ତୁ ବର୍ତ ର୍ତ୍ତମାନ ଆମ ରାଜ୍ୟରେ ଲାଗୁନାହିଁ ସେଟା।
ହଁ। ତମେ ଏବେ କଲେଜ ଯାଉଚ?
ମୋର ଡ଼ିପ୍ଲୋମା କଲେଜ ମୋ କ୍ଲାସ ଆରମ୍ଭ ହେଲେ ମଝିରେ ମଝିରେ ଯାଏ ମତେ ଯିବାକୁ ଏତେ ଭଲ ଲାଗେନି ହେଠି। ଆଉ କେତେ କେବେ କେବେ ଯାଏ ଆଉ।
ତମେ ଡିପ୍ଲୋମା ପରେ ପୁଣି ବିଟେକ୍ କରିବ?
ବିଟ୍ ମୁଁ ଆଉ କିଛି ମାନେ ରହିକି କରିବିନି ମୁଁ ଡିଷ୍ଟାନ୍ସରେ ହି କରିବି ଆ ପରେ ଯାହା କରିବାର ଅଛି ବିଟେକ୍ କରିବି ଏମଟେକ୍ ଯାହା ହବ ଡିଷ୍ଟାନ୍ସରେ ରହିକି ଆଉ ମାନ ଗୋଟେ ଜାଗାରେ ପଢିବା ପାଇଁ ମୋର ଟାଇମ୍ ନାହିଁ। ମୁଁ ବି ଜବ୍ ଗୋଟେ କରୁଛି କେବଳ ମୋର ଟିକେ ଏଇନା ଭଲ ନାହିଁ ସମୟଟା ବୋଲି ମୁଁ ଯାଉନି ବାହାରୁକୁ ଘରେ ଛାଡ଼ୁନାହାନ୍ତି। ତ ଟାଇମ୍ ଭଲ ହେଲେ ମୁଁ କରିବି ବିଟେକ୍ ଘରେ ସବୁ ଡି-ଡିଷ୍ଟାନ୍ସ ରେ। କରିବି ଏଇ ବର୍ଷ ଏଇ ବର୍ଷ ଏଣ୍ଡ ବେଳୁକୁ ଶେଷ ଭାଗ ବେଳୁକୁ ମୁଁ କୋଉଠି ରହିବାକୁ ଚେଷ୍ଟା କରିବି।
ଯାହା ହଉ ତମେ ସବୁ ପଢିଦେଲ।
ହେଁ କାହିଁ କହୁଛ ମାନେ ଡବଲ ଗ୍ରାଜୁଏସନ୍ ମୋର ହୋଇଗଲା କାରଣ ପ୍ଲସ ଥ୍ରି ବେଳେ ଗ୍ରାଜୁଏସନ୍ ଡିପ୍ଲୋମା ବେଳେ ଗ୍ରଜୁଏସନ୍ ଡବଲ ଗ୍ରାଜୁଏସନ୍ ହେଇଗଲା।
ହୁଁ ହୁଁ ହୁଁ।
ଏ ଗୋଳ ମାଳିଆ ହେଇଗଲା ତ ସେତେବେଳେ ମୁଁ ଛୋଟ ଛୁଆ ଥିଲି ନା କେତେ ସତର ଅ ଅଠର ବର୍ଷର ଛୁଆଟେ ଥିଲା ମୁଣ୍ଡରେ ଏତେ ବୁଦ୍ଧି ନଥିଲା ସେତେବେଳେ ଆଉ ସାମାନ୍ୟ ସତର ଅଠର ବର୍ଷ ଛୁଆ ନୁହଁ। ଆଇଦର ଗେମ ରେ ଖେଳ ଥିବ କିମ୍ବା କୋଉଥିରେ ଥିବ ଏତେ ବୁଦ୍ଧି ନଥିଲା ତ ମୁଁ ଜାଣିିନଥିଲି ଏ ବିଷୟରେ। କରିଛି ତ କରିଛି ତାପରେ ବାପାଙ୍କ ଇଚ୍ଛା ବି ଥିଲା ଆଉ ମାନେ କୋଉ ମାନେ ସରକାର ଚାକିରି କରିବା ପାଇଁ କିନ୍ତୁ ମୋର ଇଚ୍ଛା ନାହିଁ ଟୋ ତ୍ର ଗୋଟେ ପର୍ସେଣ୍ଟ ଇଚ୍ଛା ନାହିଁ ସରକାରୀ ଚାକିରି କରିବା ପା
ସତ କଥା ଯାହା ଚାଲିଚି ଫୁଣି ତମେ ଜେନରାଲ ପୁଅ ମୁଁ କହିଥିଲି ଜେନରାଲ
ହୁଁ ହୁଁ। ଚାକିରି ତ ଚାକିରି ନାହିଁ ତାପରେ ସେ ଲାଭ ନାହିଁ କିଛି ଏତେ ବର୍ଷ ବାଡ଼ା ପିଟି ହବା ମୁଁ ପ୍ରାଇଭେଟ୍ ସେକ୍ଟରରେ ଚାକିରି କରି ପଛେ ଲାଭ ଆହୁରି ଅଛି ବୋହୁତ ଲାଭ ଅଛି।
ହୁଁ ପ୍ରଥମେ ପ୍ରଥମେ ଟିକେ କଷ୍ଟ ହବ ତମ ପ୍ରାଇଭେଟ ସେକ୍ଟରରେ।
ଶୁଣ ଗୋଟେ କଥା ଯଦି ମୁଁ ମାନେ କଷ୍ଟ ନ କରିବି ତାହେଲେ ମୋଆ ମୁଁ ଯଦି ଏବେ କଷ୍ଟ ନ ସମାଳି ପାରିବି ଭବିଷ୍ୟତରେ ମୁଁ ମ୍ୟାରେଜ ଫ୍ୟାରେଜ କରିମି। ସେତେବେଳେ ସେଇ ବୋଝ ଟା କେମିତି ସମାଳି ପାରିବି ମୁଁ ତ ଏଇ ସାମନ୍ୟ କଷ୍ଟଟା ସହିବି ପାରୁନି।
ସେଇଆ ତ।
ଦେଖ ଷ୍ଟ୍ରଗଲ୍ ତ କରିବାକୁ ପଡିବ ମୋର ତ ଚାଲିଚି ବର୍ତ୍ତମାନ ଷ୍ଟ୍ରଗଲ୍ ପିରିୟୋଡ ଚାଲିଚି ସବୁ କ୍ଷେତ୍ରରେ ବି ଏବେ ବି ଆଗୁକୁ ହେଇପାରେ କିଛି ମାନେ ଭଲ ସୁଧୁରି ପାରେ ପରିସ୍ଥିତି।
ମୋରୋ ବି ସେମ୍।
ତମର କଁ ମାନେ ଏଇନା କୋଉ ଲେବ ମାନେ ପ୍ରୋମ୍ ଅସୁବିଧା ଟା କୋଉଠି ହୋଉଚି ମାନେ ପାଠ ପଢାରେ ନା ଫାଇନାଲ୍ସିଆଲ୍ ନା କୋଉ କ୍ଷେତ୍ରରେ ମାନେ
ମୁଁ କଁ କହିଲ ମୁଁ ଗୋ ଟେ ମୁଁ ଯଦି କହିବି ମୋ ନାରୀବାଦୀ ହିସାବରେ ମୋ ପର୍ସପେକ୍ଟିଭ ଟା ହେଲା। ମତେ ଟିକେ ଖୋଲା ଛାଡିବାର ଅଛି ଇଣ୍ଡିପେଣ୍ଡେଣ୍ଟ ମାନେ ମତେ ସ୍ଵାଧୀନତା ଟିକେ ଦରକାର। ତ ସେଟା କଁ ହୋଉଚି ମୁଁ ତ ଫାଷ୍ଟରୁ ଅଲରେଡି ବାହାରେ ଘରର ଟି କିଏ ଅଛି ଟିକେ ଘରର ଖରାପ କଣ୍ଡିସନ ଟିକେ ଅଲଗା ଟିକେ ଅଛି ନା ସମସ୍ତଙ୍କର ତ ସେମ୍ ନୁହଁ। ସେଇଥିପାଇଁ ମତେ କିଛି ବି କରିକି ବାସ୍ ବାହାରକୁ ଯିବାର ଅଛି। ନିଜ ଜୀବନ କୁ ନିଜ ହିସ୍ ହିସାବରେ ଟିକେ ବଞ୍ଚିବାର ଅଛି ସେଇଟା ଆଉ ତାଲଛି ସମସ୍ତଙ୍କ ଅଲଗା ଅଲଗା ଟିକେ ଷ୍ଟ୍ରଗଲ୍ କାହାଣୀ।
ହଁ।
ତ ସେଇଆ ଆଉ।
ଅଁ ମୋ ମୋରୋ ଟିକେ ସ୍ଵତନ୍ତ୍ର ଭିନ୍ନ ପ୍ରକାର। ଆଁ ମୋର୍ ମୋରୋ କଁ ଭିନ୍ନ ପ୍ରକାର ନା ନା ମୋରୋ ଭିନ୍ନ ପ୍ରକାର ହବ। ମୋରୋ ରୋଜଗାର ଯେତିକି ଯାହା ହବାର ଅଛି ମତେ ଟିକେ କଁ ଡୋନେସନ୍ କରିବାର ଅଛି କି ଯେମିତି କି। ମାନେ ପ ମାନେ ପଶୁ ପକ୍ଷୀଙ୍କର ଇଏ କରିବାର ଅଛି। ଆଉ କିଛି ଅନାଥ ଆଶ୍ରମକୁ କିଛି ମାନେ ସାହା ଯେତିକି ସମ୍ଭବ ହବ ସାହାଯ୍ୟ କରିବାର ଅଛି ଆଉ ମାନେ ଲୋକୋଙ୍କୁ କିଛି ମାନେ କଁ କହିନ ଆମର ଶାସ୍ତ୍ର ବୈଦ୍ୟ ଉପରେ ଟିକେ ଶିକ୍ଷା ଜ୍ଞାନ ବି ଦବାର ଇଚ୍ଛା ଅଛି। ସେମାନେ ଯେମିତିକି ଲୋକୋମାନେ ଆମ କଲ୍ ମାନେ ଆମର କଲ୍ଚର ଟାକୁ ନ ଭୁଲିଯାଆନ୍ତି।
ତମ ଭଳିଆ ପୁଅ ମୋ ବାପାଙ୍କ ପାଇଁ ଠିକ ମୋ ବାପା ମତେ ସବୁବେଳେ କୁହନ୍ତି ତୋରୋ ଜମା ଠାକୁରଙ୍କ ପ୍ରତି କିଛି ନାହିଁ ଇଏ ନାହିଁ ସିଏ ନାହିଁ। ମୁଁ କହିଲି ସେଟା ଥୋଡି ମନୁକୁ ହବ ଯୋଉ ସରି ସେଟା ଥୋଡି ଆପେ ମାନେ ତମେ ଜୋବ ଜୋର ଜବରଦସ୍ତ ହେଟା ମନୁକୁ ହୁଏ।
ମନୁକୁ ହବ କେମିତି? ନାଁ ନାଁ ନାଁ ସେଟା ଆଉ କହିବା ଯେତେବେଳେ ଆମଠି ଗୋଟେ ଏମିତି ଗୋଟେ ସମୟର ମାନେ ଟ୍ରାଜିଷ୍ଟ କଷ୍ଟ୍ ଟ୍ରାଜିଣ୍ଟ କରନ୍ତି ଯେଉଁ ଟାଇମ୍ ରେ କି ମାନେ ଦୁନିଆର ସବୁ କିଛି ମାନେ ତମେ ଯାହାକୁ ସବୁଠୁ ଯଦି ଜୀବନରେ ବିଶ୍ୱାସ କରୁ ତେବେ ସିଏ ବି ତମ ଦୁଇ ଜୀବନ ଦୁଇ ରେଇ ଯିବ ବାପ ମାଆ ବି ଦୂରେଇ ଯିବେ ସାଙ୍ଗହାଥି ମାନେ ହେଟ୍ କରିବେ ସବୁ ଜିନିଷ ଯେତେବେଳେ ହେଇଯିବ। ତ ସେ ସମୟରେ ମାନେ ସେଇ ସମୟରେ ହିଁ ଭଗବାନ ସାହା ଥାଏ ସାହାରା ଆସିଥାଏ। ଆଉ ସେ ସମୟରେ ବି ଭଗ ଅ ମାନେ ଗୋଟେ ଏମିତି ବି ମାନେ ଆଚସ୍ମିକ ସା ସମୟ ଆସିବ ତମେ ଭଗବାନଙ୍କୁ ସ ପ୍ନରେ ବି ଦେଖିପାରିବ। ଆଉ ତମେ ବି ନିଜେ ମାନେ କଁ କୁହନି ସାଡୁକୁ ଇଏ ହେଇଯିବ ବି ସେ ସେଇଟା ତମେ ହେଇପାରେ ତମ ଜୀବନରେ ଆସିନି ଆଉ ଯେତେବେଳେ ଭବିଷ୍ୟ ଆସିପାରେ କିମ୍ବା ତମ ଛୁଆ ବେଳୁ ଆସି ସାରିଚି ତମେ ହେଟା ମାନେ କହିନା। ହେଇପାରେ, ଭବିଷ୍ୟତ ଆସିିପାରେ କିମ୍ବା ଆସି
ମତେ ଆଗ କୁହ ଗୋଟେ କଥା ତମେ ବ୍ରାହ୍ମଣ ଆଇଁଷ ଖାଉଛ ନା ନାଇଁ?
ମୁଁ ପନ୍ଦର ଷୋଳ ବର୍ଷ ପୂର୍ବରୁ ଆମ ପରିବାରରେ ସବୁ ଆଇଁଷ ଖାଆନ୍ତି, ମୁଁ ଠୁ ବହୁତ ଆଇଁଷ ମୁଁ ଜାଣିନଥିଲି କିନ୍ତୁ ଧୀରେ ଧୀରେ ଧୀରେ ଶାସ୍ତ୍ର ନଲେଜ ଗଲା ଜ୍ଞାନ ଗଲା ତ ମୁଁ
ହୁଁ, ଭଲ।
ତ ଆଜି ପର୍ଯ୍ୟନ୍ତ ଛଅ ବର୍ଷ ସାତ ବର୍ଷ ଆଇଁଷ ଖାଉନି। ଏବେ ଏତେ ମୋ କଣ୍ଟ୍ରୋଲରେ ହେଇଯାଇଛି ଯେଦ ମୋ ସାଇଡ ରେ ଦି ଜଣ ବସିକି ଆଇଁଷ ଖାଇଥିବେ ତ ମୁଁ କ୍ଷୀର ରୁଟି ଲଗେଇ ଖାଇଦେବି, କ୍ଷୀର ରୁଟି ଲଗେଇ ଖାଇଦେବି, କିଛି ଅସୁବିଧା ନାହିଁ।
ହ ଭଲ ଯୋଉଟା କି ମୋର କେବେ ହେଇପାରିବନି ।
ନା ନା ମୁଁ ବି ଛାଡି ନଥିଲି କିନ୍ତୁ ଗୋଟେ ଜୀବକୁ ହତ୍ୟା କରି ଖାଇବାଟା ଭୁଲ ନା, ତାର ବି ଜୀବନ ଅଛି। ତାଙ୍କର ଗୋଟେ ରାଇଟ ଅଛି ନାକି ସେମାନେ ବଞ୍ଚି ପାରିବେ ଖୋଲାରେ। ଆ ତ ଯେମିତି ଆମେ କହୁଛନ୍ତି କି ମୋର ମୁଁ ଯି। ଏକା ବଞ୍ଚିବାର ଅଛି, ସେମାନେ ବି ବଞ୍ଚିବାକୁ ଚାହିଁବେ ନା ନାଇଁ ପୁଣି ତ ସେଇଟା ଜିନିଷ ମୁଁ ଗୋଟେ ମାଇଣ୍ଡରେ ପସିଲା ଯେ ମାଇଣ୍ଡ ମାଚୁଆର ହେଲା। ତ ମୁଁ ବୁଝିକି ସେ ଜିନିଷ ଟାକୁ ଟୋଟାଲ ଛାଡିଦେଲି, ଟୋଟାଲ ଭିଗେନ ମୁଁ କ୍ଷୀର ମୁଁ ଖାଏ, ସେଗୁଡା ଖାଏ। ନନଭେଜଟା ଦୂର ମୁଁ ନନଭେଜ ଛୁଏଁନି, ନନଭେଜ ତ କିଏ ନା। ଅଣ୍ଡ ଟା ଗୋଟେ ନନଭେଜ ନୁହେଁ କି?
ନା ଖାଆନ୍ତି ନା, ଏଗିଟେରିଅନ ଅଣ୍ଡା ଖାଆନ୍ତି।
ନା ନା ମୁଁ ଟୋଟାଲ ମାନ ଭେଜିଟେରିଆନ ଟୋଟା ଭେ ।
ହୁଁ ଉଁ
ଆଉ ମତେ ବି କିଏ ଯଦି କୁହନ୍ତି, ମାନେ ଏଠୁ ଆଣ, ସେଠୁ ଆଣ, ଜିନିଷପତ୍ର ଆଇଁଷ ଜିନିଷ ହୋଟେଲ କିମ୍ବା ମୋ ବାଗେରରୁ ମୁଁ ଆଣିବାକୁ ପସନ୍ଦ କରୁ ମନା କରିଦିଏ ସ୍ପଟ, ତମେ ଖାଇଲ ଖା ନ ଖାଇଲ, ମତେ ଏଗୁଡା କୁହ ନା। ଏଥିପାଇଁ ବି ମୁଁ ପ୍ରାୟ ଆମ ଯୋଉ ଗାଁ ରେ ସାଙ୍ଗସାଥି ଭୋଜିଭାତ ହୁଏ, ସେଠି ବି ମୁଁ ପ୍ରାୟ ଯାଉନି। ଟୋଟାଲ ଡିସିପ୍ଲି ମାନେ ମାନେ ବା ଫାଷ୍ଟ ଫୁଡ ଖାଇବାର ନାହିଁ। ଯଦି ଖାଇବି, ବହୁତ ରେଅରିଲି ଆଉ ଗୋଟେ ମନ୍ଥ କିମ୍ବା ପନ୍ଦର ଦିନ ଖାଇପାରେ ଫାଷ୍ଟଫୁଡ କେତେବେଳେ କେମିତି? ଆଉ ଡିସିପ୍ଲିନ ଗୁୁପ ଗୁପଚୁପ, ଆଇସ୍କ୍ରିମ୍, ମିଠା ବଗେରା, ସବୁ ମାନେ ଷ୍ଟ୍ରିକ୍ଟଲି ମାନେ ଖାଉନି ସେଉଡା।
ହୁଁ ଉଁ
ତମେ ସେମିତି କିଛି ଡିସିପ୍ଲିନ ନାହିଁ, ମାନେ ଶୃଙ୍ଖଳତା ଜୀବନଶୈଳୀ ମାନେ ବଞ୍ଚିଛ।
ନା ମୁଁ ଶୃଙ୍ଖଳିତ, ମୁଁ ପୁରା ବିଶୃଙ୍ଖଳିତ।
ଖାଦ୍ୟ ପେୟ ଉପରେ ନିଜର ନଜର ନହିଁ ନାଇ କଣ?
କୋଉଥିରେ ବି ନାହିଁ ଜୀବନରେ ବି ନାହିଁ।
ମୁଁ ବା କହିଲି ଗୋଟିଏ ଜିନିଷ ମୋ ଜୀବନରେ ଏମିତି ଆସିଛି, ସେଇଟା ମତେ ସତନ୍ତ୍ର ଭିନ୍ନ କରିଦେଲା, ମତେ ରାଇଟ ରୁ ମୋତେ ଲେଫ୍ଟ ୱିଙ୍ଗ ରୁ ରାଇଟ୍ ୱିଙ୍ଗ୍ ପୁରା କରିଦେଲା।
ହୁଁ
ସେ ଗୋଟେ ଇନ୍ସଡେଣ୍ଟ ମୋ ଜୀବନ ମାନେ ସବୁ କିଛି ମୋତେ ପରିବର୍ତ୍ତନ କରିଦେଲା। ଆଜି ଯୋଉ ମୁଁ ଆସୁଦଶ ଅଛି କେବଳ ଅଛି କଣ ପାଇଁ, ସେ ଯୋଉ ଇନଡେଣ୍ଟ ଟା ପାଇଁ।
ହୁଁ ଉଁ
ଆ ତ ଏବେ ତ ବହୁତ ସମୟ ହେଇ ସାରିଲାଣି ପାଖ ଶେଷ ଆଡକୁ ଅଛି, ତମ ସହିତ କଥା ହେଇି ବହୁତ ଭଲ ଲାଗିଲା। ଆଉ ମୁଁ ବି ଚାହିଁବି ମାନେ ଭବିଷ୍ୟତରେ ତମ ସହିତ କଥାବାର୍ତ୍ତା ହେଇପାରମି। ଆଉ ଫ୍ରେଣ୍ଡସିପ ଟା ଆମର ଯୋଉ ମିତ୍ରଟା ସବୁଦିନ ପାଇଁ ନା କେବଳ ଏଇ ଯୋଉ କଥାବାର୍ତ୍ତା ହେଲା ପର୍ଯ୍ୟନ୍ତ ଅଛି।
ନା ନା ମୁଁ ଅଛି ମୁଁ ସମସ୍ତଙ୍କ ସହିତ ଭଲ ଯିଏ ମୁଁ ତାଙ୍କ ସହ ରୁହେ। ଖରାପ ଯିଏ, ତା ଠୁ ଦୂରେଇ କି ପଳାଏ।
ନିଶ୍ଚିତ ଯିଏ ମାନେ କୂଟନୀତିଜ୍ଞ ମା ମାନେ ବିଚାରଧାରା ବା ବିଯୁକ୍ତୁବିମ ବିୁଯୁକ୍ତ ବିଯୁମ୍ତାତ୍ମକ ବିଚାରଧାରା ତ ତାଙ୍କଠୁ ଦୂରେଇ ରହିବା ବେଟର ରହିବ। ଯାହାକି ନେଗେଟିଭ ଥଟସ ଥିବ ଯାହାଙ୍କ ପାଖରେ।